ହଁ।
କହୁଥିଲ ଗୋଟେ।
ହଁ ମୁଁ କହିଲି ବ୍ରହ୍ମାସ୍ତ୍ର ସେ ଯୋଉ ଡିରେକ୍ଟର। ସେ କହୁଥିଲା ଟୋଟାଲ ଉପରେ ମୁଁ ଗୋଟେ ଅସ୍ତ୍ରା ବକ୍ସରେ ଗୋଟେ ତିଆରି କରିବି।
ଅ ହ ସବୁ ଅସ୍ତ୍ର ଉପରେ ଗୋଟେ କରିଥାନ୍ତେ।
ହୁଁ କିନ୍ତୁ ଇଏ ଯୋଉ ଆମର ଯ ରହିଲେ ମାନେ ଆମର ହିରୋ ରହିଲେ ମେନ୍ ରଣବୀର କାପୁର ସିଏ ସିଏ ଆକଚୁଲି ତା ଙ୍କର ଯୋଉ ଆଗୁଆ ରାମାୟଣମ ଯୋଉ ଆସୁଛି ସେ ସିଥେରେ ମାନେ ବ୍ୟସ୍ତ ଅଛନ୍ତି।
ରାମାୟଣ କଲେ ତାପରେ ଆନିମଲ ଟା ବି କରି ପକେଇଲେ ତାଙ୍କର ସେଟା ବହୁ ବଲ ବଲ ଭଲ ପଳେଇଲା।
ହଁ ଆନିମଲ ଟା ତାଙ୍କର ଯୋଉ ଏତେ ହିଟ୍ ହେଇଗଲା ତ ବ୍ରହ୍ମାସ୍ତ୍ର ସେତିକି କରି ପାରି ନଥିଲା ତ ସିଏ ଏବେ। ଟିକେ ମାନେ ଆକ୍ସନ ମୁଭି ଉପରେ ସେତିକି ଗୁରୁତ୍ୱ ଦଉଛନ୍ତି। ମାଇଥୋଲୋଜି କୁ ଛାଡିକି ଆଛା।
ସେଇଭଳିଆ ଫିମ୍ ସେଇଭଳିଆ ଫିଲ୍ମ ଦେଖେଲେ ଟିକେ ଭଲ ଲାଗେ। ହଁ ଗୀତ କେସରିଆ ତେରା।
ହଁ ଭାଇ ମୁଁ ସେ ଗୀତ ପାଖା ପାଖି ପାଞ୍ଚରୁ ଛଅ ବର୍ଷ କାଳ ଗୀତ ବୋଲିଲେଇଁ ବୋଧେ।
ତମେ! ସଇଲାଣି କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ଆସୁନି ନା।
ହୁଁ ହୁଁ।
ଆଉ ତମେ ଟିକେ ଡାଇରେଟର ସାଙ୍ଗରେ କ
ଉଁଦେଖିକ ବେଳକୁ ଅରିଜିତ୍ ସିଂହ ଏଇଠି ଗୀତ ବୋଲା ଛାଡି ସାଇଲାଣି ମାନେ ଇଏ ଫିଲ୍ମ କରିଥିଲେ ଆଉ ଦି ତିିନ ଟା ଖଣ୍ଡେ। ତ ମୁଭିିରେ ଆବାଜ ଦେଇ ଦେଇେ ଥାନ୍ତା।
ଭଲ ହେଇଥାନ୍ତା ଏବେ ଯୋଉ ଅମିର ଖାନ ଯାଇଁ ଘରେ ଯାଇଁକି ଯୋଉ ରିକୁଏଷ୍ଟ କରିଥିଲେ ଦେଖିଥିଲ ଟି।
ହୁଁ ତା ପୁଅ ପାଇଁ ସେ ଗୋଟା ଗୀତ ଗାଇ ଦେଇଛି।
ହଁ ଏମତି ହୁଏ।
ସେମିତି ସମେତେ ଘରେ ପଶିକି ରିକୁଏଷ୍ଟ କରିବେ ତଳେ ବସିକି ଖାଇଲେ ସେ ଯାଇଁ ଗୀତ ବୋଲିବେ ବୋଧେ ଆଉ।
ଏଠା କୋଉଟାକୁ ଠିକ। ଭାଇ ସିଏ ଯୋଉ ଭଳିଆ ସିଙ୍ଗର ତାଙ୍କୁ କିଛି ମିଳିଲାନି କହିବାକୁ ଗଲେ।
ଆଉ ଆଉ କଣ ଏଇନା କରୁଥିଲ କଣ।
କଣ କରୁଛି ଗୋଟେ ଫିଲ୍ମ ଖୋଜୁଥିଲି ଦେଖିଆକୁ ବୋଲି।
ମୁଁ କହୁଛି ଏଇନା ଯୋଉ ଆସିଛି ଆମର ଶ୍ରଦ୍ଧା କପୁର ଇଥି ତାକୁ ଦେଖୁନ।
ନା ସିରିଜ ଟା ବୋଧେ।
ନାଇ ନାଇ ସେଇଟା ପିଲମ ଟା ନା। ଆଉ ଏମେ ଆସିନି ଅଗଷ୍ଟ ମାସରେ ରିଲିଯ ହବ ତା ଟ୍ରେଲର ଟା ଆସଛି ଦେଖିଦିଅ।
ଦି ମିନିଟ ଟେଲର।
ଧା କପୁର।
ନାଇଁ ନାଇଁ ଆମର ଯଦି ଆଉ କିଏ ଭଲ ହେଇଥିଲେ ଆମେ ଦେଖୀ ଥାନ୍ତୁ।
ହୁଁ। ନାଇଁ ଆମର ଅକ୍ଷୟ କୁମାର ର ସବୁ ଫିଲ୍ମ ଯାକ ମାଡ ଖାଇ ଯାଉଛି ରେ ସେ ଯେତେ ବି ଏନା ଏଇ ଯୋଉ ଫିଲମ ଟା। ଭାର କରିଛି ଭୂତ ବଙ୍ଗଲା ପରଟା ସେ ଯୋଉ ଏବେ ବାହାର କରିନି ୱେଲକମ୍ ଯୋଉ ଭାର କରିନି। ୱେଲକମ ଟୁ। ୱେଲ ନା ଗୋଟେ କଣ ଗୋଟେ ଭାର କରିଚି ଭାଇ ସେ। ମୁଭି ବି ମାଡ଼ ଖାଇଗଲା ମାନେ ଆଉ କେଇ ପସନ୍ଦ ହି କରୁନାହାନ୍ତି ଅକ୍ଷୟ କୁମାର ମୁଭି କି ଆଉ।
କିନ୍ତୁ ତାଙ୍କର ଫିଲ୍ମ ପଳେଇ ଆଉଚି।
ହଁ ଯେ ଏଥିରେ ଭାଇ ସେ କେତେଟା ଆକ୍ଟର ରଖିଛନ୍ତି ତମେ ନିଜେ ଦେଖ ଭାଇ ଅକ୍ଷୟ କୁମାର ନିଜେ ଅଛି। ତାପରେ ଏଇ ଯୋଉ କେଲ ଲାଉଲ ର ଶଶୁର ଅଛି ତା ନାଟା କଣ।
ହଁ ସିଏ ଗୋଟେ ହେଇଥିବ ଆଉ।
ହଁ ସିଏ ବି ଅଛି ତାପରେ ଜନି ଲିଭର ଅଛି ଭାଇ କେତେ କଣ ଆକ୍ଟର ସବୁ ଅଛନ୍ତି ଭାଇ କମେଡି ବି। କରୁଛନ୍ତି କିନ୍ତୁ ତାଙ୍କ ମୁଭିି କେହି ଦେଖିବାକୁ ଯାଉନାହାନ୍ତି ଅକ୍ଷୟ କୁମାର କୁ ଆଗ ଭଳିଆ ଭଲ ପାଉନାହାନ୍ତି କେହି ଆଉ।
ନା ସେଇଭଳିଆ ସିଏ ଆଉ କମେଡି କରୁନାହାନ୍ତି ବା।
ଉଁ।
ଆଉ ଅଶୋକ ମାନେ କଣ ତମେ ନିଜେ ନାଇଁ ନାଇଁ ତମେ ନିଜେ ଦେଖ। ଗୋଟେ ବର୍ଷକୁ ତାର ସାତ ଆଠଟା ଫିଲ୍ମ ହ କୁ ଇଚ୍ଛା ହବ ଦେଖିବାକୁ।
ହଁ ଯେ ଭାଇ ଅକ୍ଷୟ କୁମାର ସିଏ ତ ଭାଇ ଗୋଟେ ଏତେ ମାନେ ତା ଆକ୍ଟିଂରେ କେବେ ଖରାପ ଲାଗେନି ଦେଖିବାକୁ।
ନାଇ ଆକ୍ଟିଂ ଖରା ଲୋକ ବୋର ହେଇଗଲେଣି ଦେଖିକି।
ମୁଁ ବିଶ୍ୱାସ କର ତମେ ମାନେ ଶୁଣିଲେ ତମକୁ କେମିତି ଲାଗିବ। କି ମୁଁ କହୁଛି ତାର ଯୋଉ ଗୋଟେ ମୁଭି ଆସିଥିଲା ଖଟା ମିଠା। ଦେଖି ଥିବ ବୋଧେ?
ନାଇଁ ଦେଖିନି।
ଖଟା ମିଠା ଦେଖିନ କାଇଁ ମିଛ କଥା କହୁଛ ଦେଖିଥିବ ତମେ?
ସତ୍ୟ ଦେଖିନି ରାଣ।
ଏତେ ବଡ଼ ଦିନିଷ ତମେ ମିସ୍ କରିଦେଲ ମାନେ କଣ ହଉ ତମକୁ କହିବି। ତା ମାନେ ତାର ଯୋଉ ଭାଗମଭାକ ଦେଖିଥିବ।
ହଁ ଭାଗବାନ ଦେଖା ହେଇଛି।
ଆଉ ତାକୁ ଦେଦନାଦନ।
ସେଟା କାଇଁ
ଏ ଭଗବାନ ମାନେ ମାନେ ଗୋଟେ କାମ କର। ସେ ମୁଭି ଦେଖି ସାରେ। ତୁ ଯଦି ମତେ ଯଦି ଫାଇଭ ରୁ ଫାଇଭ ପରସେଣ୍ଟ ରଭୁ ଯଦି ନଦଉ ତାହେଲେ ମତେ ତୁ କହିବୁ।
ନାଇଁ ଆମେ କଣ ସେଇ ଫିଲ୍ମ ଦେଖୁ।
ଖି ସାର୍ ମୋ କଥା ମାନେ ଭାଇ କଣ ମୁଭି କରିଚି ଭାଇ। ମୁଭି ତୁ ଜାଣିବୁ କି ଅକ୍ଷୟ କୁମାରର ପିକ୍ ଲେବୁଲ କଣ ବେଶୀ ମୁ ବି ତୁ ଜାଣିପାରିନୁ ଦେଖିଲେ ଜାଣିବୁ? ମାନେ ଏମିତି କମେଡି ଭାଇ ତୁ ହସି ହସି ବୋଧେ ମତେ ଲାଗୁଚି। ଓପ
ଆଉ କମେଡି ତାହେଲେ ମୁଁ ଦେଖିଥିବି ମତେ ଲାଗୁଚି। ତମେ ଯୋଉ ନା ଉରା କହୁଛ ନା ସେ ଜ
ଏଇ ଯୋଉ ମୁଲଚଙ୍ଜି ମୁଲଚଙ୍ଜି ମନେ ଅଛି। ସେ ଯୋଉ ଅର୍ଚ୍ଚନା ଥିବ ଅର୍ଚ୍ଚନା ଥିବ। ମୁ ଜି କହିବ ସେ ଯୋଉ ଗୋଟେ କୁକୁରକୁ କିଡନାପ କରି ରଖିବେ।
ସେ ମୋର ମନେ ପଡ଼ୁନି।
ସିଦ୍ଧୁ ମୁସେବାଲା।
ନାଇଁ ପଛରେ ଦେଖିବି। ନହେଲେ ଆଉ ତମେ ତ ହୁଆଟସଅପ ରେ ପଠେଇ ଦେଇଥିବ ନା ଟା।
ହଁ। ମୁଁ କହିଲି ଦେଖୁଥିବ କି କଣ ଦେଖିଲା ବଳକୁ କିଛି ଦେଖିନ। ତମେ ଗୋଟେ କଣ କହିବି ତମକୁ ଆଉ।
ମୁଁ କଣ ଫିଲ୍ମ ଦେଖୁଚି। ମୁଁ ନା ଫିଲ୍ମ ଦେଖୁନି ମୁଁ ଟିକେ କାର୍ଟୁନ ଖାଲି ଦେଖୁଚି ଦିନସାରା।
କଉ କାର୍ଟୁନ୍?
ଏନିମିଆ ବା।
ଆ ସେଗୁଡା କଣ ମଣିଷ ଦେଖନ୍ତି। ତୁ ଆଉ ଛୋଟ ଛୁଆ ଟେ ହେରା ଦେଖୁ ହେଉଡା ପେମ ଉଡା ହେଉଡା କଣ ଦେଖୁଚ? ଆମର ତ ଚାନେଲ ଅଛି ଆମେ ସେଥିରେ ଭିଡିଓ ପୋଷ୍ଟ କରୁଛୁ। ତମେ କଣ କରୁଛ?
ଆମେ ପୋଷ୍ଟ କରିବୁ ଯେ ଆମକୁ ଇଛା ହଉନି।
ହୁଁ ଖାଲି ତ ବାହାନା ଆଉ।
ବାହାନା କଣ ତମେ ବାହାନା ମାରିଲ ନା ନାଇଁ।
ଆମେ କଣ ବାହାନା ମାରୁୁଛୁ?
ରାତିରେ ସାଗର ଭାଇ ମତେ ବାହାନା ମାରିଦେଲେ।
କଣ?
ମୁଁ ଗୋଟେ ମାଗିଲି ଏଡିଟିଂ ପାଇଁ ଭିଡିଓ ସେ କିଛି ମତେ ପଠେଇଲେଣି।
ହେ ହେମିତିଆ ଲୋକ ଆଉ କଣ କରିବା?
ସକାଳୁ ମତେ ସୋ ଫୋନ୍ କରି ଶୋଧୁଛନ୍ତି।
କଣ କହୁଛନ୍ତି?
କାଇଁ ଶୋଇଛ?
ଓହୋ ଚ କଣ ଖରାପ କହିଲେ କି ତମେ ଶୋଉଛ ଆଉ।
ତମେ ସକାଳୁ ଉଠି ତମେ କଣ କରୁଛ କହିଲ?
ଆମେ ମର୍ଣ୍ଣିଂ ୱାକ୍ କରିବାକୁ ଯାଉଛୁ।
ହଁ ମନିଙ୍ଗ ଆଡେ ମିଛ କଥାଟା ଖାଲି କହୁଛ।
ପୁଣି ମିଛ କଥା କହିଲେ ଆମେ ସକାଳୁ ଦୌଡିବାକୁ ଯାଉଛୁ।
ମୋର ଗୋଟେ କଥା ମନେ ପଡି ହସ ଲାଗୁଛି କିନ୍ତୁ ଆମର ଥରେ କମ୍ପ୍ୟୁଟର କ୍ଲାସ ମନେ ଅଛି ସାଢେ ସାତଟାରେ ଥିଲା।
ହୁଁ ହୁଁ।
ତମେ କେତେରେ ଉଠିଥିଲ? ନାଇଁ ନାଇଁ ଏବେ କୁହ ତମେ ନାଇଁ ନାଇଁ ନାଇଁ। ଟପିକ୍ କାଇଁ ଚେଞ୍ଜ ହବ? ନାଇଁ ଏ ତମେ କୁହ ସକାଳୁ ଉଠୁଛ ଏଇଟା କଥା ଠିକ ହେଲା।
ଆ ସେଦିନ ସେଦିନ ଟିକେ ଅଧିକ ସମୟ ନିଦ୍ରା ପଳେଇଥିଲା।
ନାଇଁ ତାହେଲେ ହେଇଠୁ ମୁଁ ଜାଣେ ତମେ ମିଛ କଥା କହୁଛ ହେତେଲୁ ତମେ ସବୁବେଳେ ଡରିରେ ଉଠୁଛ।
ମୁଁ କାଲି ଯେତେବେଳେ ଦୌଡିିବାକୁ ଯିବି ତମ ପାଇଁ ଗୋଟେ ବ୍ଲଗ କରିଦେବି ତମକୁ ଛାଡିଦେବି ହେଲା।
ହ ତମେ ଯଦି କେତେରେ କଣ ଦୌଡିବାକୁ ଯିବ ମୁଁ କେମିତି ଜାଣିବି। ହଁ ମେ ସେଦିନର କଥା ମନ ପଡି ହସ ଲାଗୁଛି ଏପର୍ଯ୍ୟନ୍ତ ମୁଁ ତମକୁ ଫୋନ କଲି ସାତ ଆଠ ଥର ତମ ବାପାଙ୍କୁ ଫୋନ କ ତମ ବାପା ଫୋନ୍ ଉଠେଇଲନି। ହେଁ ହେଁ।
ଆରେ କଣ ଥରୁ ଟେ ଏମିତି ହେଇଗଲା ସେଇ ଗୋଟାଏ କଥା ଧରି
ଥରେ କଣ ଥରେ ଏମିତି ହେଲା ଏବେ ଏବେ ଯୋଉ କୁନୁ ହେରିକା ଯୋ କଲେଜ ତମେ ଶୋଇଥିଲ ନଅଟା ଯାଏ। ଆ ଏଇଟା ମିଛ କଥା କହିଥିଲ ତମେ ନଟାରେ ଗା ଏଇନ ଯୋଉ ଏବେ କଲେଜ ପଳେଇ ଆଇଲ ଯୋଉ।
ସେଇଟା ବା ମୁଁ ଉ ଜାଣିନଥିଲି ମୋ କଲେଜ ଅଛି ବୋଲି। ହଁ ସ ଆକ୍ଚୁଲି ମୁଁ କଲେଜ ଯିବା କଥା ମୁଁ ଜାଣିନଥିଲି ମତେ ମତେ ଲେଟ ରେ କୁହାହେଲା।
ତମେ କୁହ ତମ ସକାଳୁ ଉଠଟି?
ହଁ।
ସେଦିନ ଶୋଇଥିଲ କନ୍ ପାଇଁ ଆଉଥରେ‌‌?
ମୁଁ ମାସରେ ଫୋନ୍ ଦେଖୁଥିଲି।
ହଁ କାଇ ଫୋନ ଉଠୁ ନଥିଲ ତ। ଫୋନ ଉଠଉ ନଥିଲ କାର ତ?
ଆରେ ମୁଁ ଶୋଇ ନଥିଲି ଆରେ ଫୋନରେ ମୁଁ ଜାଣି ଉଠଉ ନଥିଲି କାଳେ ଡିଷ୍ଟପ କରିବେ ମତେ। ଦେଖ ମୁଁ କେବେ କାହାକୁ ମିଛ କଥା କୁହେନି।
ଆ କହୁଥିଲ ବା କାଲି ବକୁଚା ଭାଇଙ୍କୁ।
ଆ ସିଏ ତ ଦେଖ ଯୋଉ ମିଛରେ ଅନ୍ୟଙ୍କର ଭଲ ହୁଏ।
ଆରେ ମତେ କୁଆଡେ ଯୋଉ କଣ କହିଲ ବୁକୁଚୁ ଭାଇ ଆମ ଦୋକାନଠି ହେଇଥିଲେ କହିଲେସ ତ ଟ ଯୋଉ ସାଗର ଭାଇକି ସେ ଖୋଜୁଥିଲେ ବହୁତ। ମୁଁ କହିଲି କଣ ହେଲା ନା ସା କେଜାଣ ମତେ ଆରେ ମୁଁ ଠିଆ ଭାଇନା ସେଇଟ ଚାଲି ପଳେଇଆଲେ ମୋ ପାଖକୁ
ହୁଁ ହୁଁ।
ଆରେ ପଚାରିଲେ ତାଙ୍କ ସାଗର ହୋଇ କୋଉଠି ମୁଁ କହିଲି ସାଗର ଭାହଇ କାଇଁ କଣ କାମ କି ନା କଣ ଖାଇବାକୁ ଦେଇଥାନ୍ତ ତ
ଓହୋ ସେ ଖାଲି ପରପର ଉପରେ ଖାଇବା ତାଙ୍କ ଭାରି ଇଚ୍ଛା।
ତାପରେ ମୁଁ ଥିଲି ମହାନେ ଗାଲୁଆ
ହୁଁ।
ମୁଁ ତା କମ ଦେଇକି ଛାଡିଦେଲି।
କଣ କହିଲ?
ସେ ଚିଡେଇଥିଲି ବଡ ବଡ ଛକା
ସେ ଚିଡ଼ି ଯାନ୍ତି ନା।
ଆଉ ତାଙ୍କୁ ମୁଁ ଚିଡିବାକୁ ବହୁତ ଭଲ ଲାଗେ ଗୋଟେ କଥା କହ ସେ କାନ୍ଦିକି ପଳେଇଲା ଆଉ କିଛି କହିଲେନି ହିଁ।
ଆ ବଡ ବଡ଼ ଛକା ମାନେ ଟା କଣ?
ସେମାନୋନେ ଆ ଥରେ ଆମେ କଲେଜ ଯାଇଥିଲୁ ସେ ଆମ ଆମେ ପୁରୁଣା କଲେଜ ପ୍ଲସ ଟୁ ରେ ସେ ଆମର ସହିତ ପୁଢ଼ୁ ସାଗର ହିଁ ପଚାର ସାଗର ଭାଇ କହିବେ
ହଁ କହୁନ
ଆମେ ସେ ଥରେ ମୋ ସାଗରେ ମୁନରେ କହିଚନ୍ତି ମୁଁ କାଳେ କ୍ଲବ ଖେଳିବାକୁ ଯାଏ।
ହୁଁ ହୁଁ ତୁମ ତ ଯାଉଥିଲ
ହଁ ମୁଁ ଯାଉଥିଲି ସିଏ କହିଲ ସିଏ କଣ ଯାଉଛି ମୁଁ ନାଁ ରେ ବଡ ବଡ ଛକା ନଡିଆ ଗଛ ଉପୁରକୁ ମୁଁ କହିଲି ହଁ ପିଲା ଟା ଯଦି କୋହୁଚି ଖେଳୁଥିବ ତାହେଲେ
ହୁଁ ହୁଁ।
ତାପରେ କେତେ ଦିନ ପରେ ତାଙ୍କ ଘର ଆମରି ଘର ପାଖକୁ ସିଫ୍ଟ ହେଇଯାଇଚି।
ହୁଁ ହୁଁ।
ତାଙ୍କୁ ଆମେ ଡାକିଲୁ ଆମ ମଙ୍ଗଳା ଫିଲ୍ଡି ଯୋଉଠି ଛକା ବି ହୁଏନି।
ହୁଁ।
ସେଠି ଦିଇଟା ଛଙ୍କା ବି ମାରି ପିଲଣିି ସେଇ ଫିଲ୍ଡରେ ଛକା ମାରି ପାରିଲେନି।
ମାରିପାରିଲେନି ମଙ୍ଗଳା ହାଟ କେଡି ଗୋଟେ ପଡିଆ କିଛି କିଛି ଛକା ମାରି ପାରିଲେନି।
ସେଇଠି ମାରି ପାରିଲି ସେ କୋହୁଚନ୍ତି ମୁଁ ନଡିଆ ଗଛ ହଜେଇ ଦିଏ। ହିଁ ହିଁ ହଁ ଚିଡେଇ ଦିଏ ତାପରେ ଖେଳ କହିଲେ ନାଇଁ ମୁଁ ଟିକେ ନର୍ଭସ ହେଇଯାଉଚି ତ ସେଥିପାଇଁ ମୁଁ ଖେଳି ପାରୁନି।
ଓହୋ ଆଜି ମୁଁ ଗାଁକୁ ଯାଉଚି ଆମ ସହିତ ଚାଲୁନ ତମେ
ଆ ନାଇଁ ମୋର ସକାଳୁ ବା ସାଗର ଭ ଚିଡି ଦେଇ ଚିଡି ସାଇଲିଣି
ହୁଁ ହୁଁ ହୁଁ।
ତାପରେ ଆଉ ଗୋଟେ କଥାକୁ ଚିଡେଇବେ କଣ କହିଲ।
କଣ?
ଆମେ କଲେଜରେ ମୁଁ ଜାଣିଛୁ ତ ମୁଁ ଖାଲି ଫି ଫାୟାଡ ଖେଳେ ପ୍ଲସଟୁ ରେ ତମେ ନିଜେ ଜାଗିଥିବ ସିଏ ମୋ ପାଖକୁ ଆସନ୍ତି ଫ୍ରିଫାୟାର ଖେଳିବାକୁ।
ହୁଁ।
ମୋତ ସବୁବେଳେ ଚିଡ଼ାନ୍ତି ତମେ ମତେ ହରେଇ ପାରିବନି ଇଏ ସିଏ ହେଲା।
ହଁ।
ତାଙ୍କ ସହିତ ମୁଁ କଷ୍ଟମ ପକେଦେଇେଚି କଷ୍ଟମ ଜାଣିଥିବ।
ହଁ କଷ୍ଟମ ଖେଳନ୍ତି ଲୋ ପିଲାମନେ
ଗଲେ ବା
ମା ଶୁଣୁ
ହଁ।
କଣ କହନ୍ତି। ସେ ଫ୍ରିଫାୟାରରେ କଣ ରିଭ ଉଠେଇ ଦେଇଚନ୍ତି ପା
ସେଇ ବବଲୁ କିଛି କାମ କଲାନି ମୋ ଆଗେରେ।
ହଁ ମାରଦିଅ ତମେ।
ମାର ଦିଲି।
ହେ ଭଗବାନ।
ତାପରେ ସେ ଭାଇ ଚିଡିଗଲେ ଯେମିତି ତାଙ୍କୁ ସେନ ସେଦିନରୁ ମୁଁ ଚିଡା ଆରମ୍ଭ କରିଚି ଆଉ ସେ ଚିଡି ଚିଡି ଚିଡି ଚିଡି ଚିଡି
ଏହେ ତାଙ୍କର କେତେ ଆଇଶ ତମେ ଏପଟେ ଚିଡ଼ଉଛ ସେପଟେ ସେ ଫୋନ କଲେଇ ହଉ ମୁଁ ରହୁଛି ତାଙ୍କ ସହ କଥା ହଇ ଆଉ ହଉ।